ହୁଁ କଣ କରୁଚ?
କିଛି ନା ଏଇଠି ବସିଥିଲି ବର୍ଷା ତ ହଉଥିଲା ଏଇଠି ବସିଛି ଆମ ଘର ପାଖରେ ଆଉ କଣ କରିବି। ତମେ କଣ କରୁଛ?
ମୁ ବି ସେଇଆ ବସିଥିଲି ଭାରି ଖାଇଲି ଏବେ ଜଷ୍ଟ।
ଆଛା ଆଛା କଣ ଖାଇଥିଲ?
ମୁଁ ଖାଇଲି ସେଇଟା କଣ ଛୋଲେ ଯୋଉଟା ନଥାଏ ତାର ସେ ସିଝେଇକି ଟିକେ ପିଆଜ ବଗେରା ପ
ସୋଲା ତରକାରୀ କି ପିଆଜ ପକେଇକି ତରକାରୀ କରିକି ଖାଇଦେଲ।
ଆଁ।
ତମେ ସୋଲା ତରକାରୀ କରିକି ଖାଇଲ। ସୋଲା ସୋଲା କାବୁଲି ସୋଲା।
ହଁ ହଁ ସେଇଟା।
ଆଚ୍ଛା ଆଚ୍ଛା ଆଉ ଆଜିର ଆମ ବିଷୟବସ୍ତୁଟି କଣ ରଖିବା।
କଣ ରଖିବା କହୁନ?
ଆ ପରିବେଶ ସୁରକ୍ଷା ଉ ପ୍ରଦୂଷଣ ଉପରେ ରଖିବା କି? ଆଚ୍ଛା ଆଉ ମୁଁ ତମକୁ ଗୋଟେ ଦିଇଟା ପ୍ରଶ୍ନ ପଚାରୁଚି ତାକୁ ଉତ୍ତର ଦବ ମତେ ଟିକେ।
ଯଦି ନ ଆସିବ?
ଚେଷ୍ଟା କର ନହେଲେ ମୁଁ ଦେଇଦେବି କଣ ହେଲା।
ହଉ ହଉ କୁଅ।
ଆଚ୍ଛା। ଆଉ ତମେ ଯେତିକି ଜାଣିଛ ସେ ଯାକ ପ୍ରଦୂଷଣ କହିଲେ କଣ ବୁଝ ପ୍ରଦୂଷଣ? କଣ କଣ ମତେ ଟିକେ କହିବ କି?
ହଁ ସବୁଠୁ ସହଜ କୋଶ୍ଚିନଟା ହିଁ ମୁଣ୍ଡରେ ପଶେନି ଫିର ବି କହୁଚି।
ହୁଁ।
ମ ମୁଣ୍ଡକୁ ଆସୁନି ଏବେ କିଛି।
ହଁ ସେମ ସେମିତି ହୁଏ ମଝିରେ ମଝିରେ।
ମୋ ମୁଣ୍ଡକୁ ଖାଲି ଇଂଲିଶର ଆନ୍ସାର ଆସୁଛି ବାକି ଓଡିଆରେ କନଭର୍ଟ ମୋ ମୁଣ୍ଡ ଏବେ କରିପାରୁନି ତମେ କୁହ।
ଠିକ ଅଛି ଠିକ ଅଛି ମୁଁ କହିଦଉଛି। ତ ପ୍ରଦୂଷଣ କହିଲେ ଆମ ପରିବେଶକୁ ଦୂଷିତ କରୁଥିବା ଯେଉଁ ହାନିକାରକ ପଦାର୍ଥ ତାକୁ ପ୍ରଦୂଷଣ କୁହାଯାଏ ପ୍ରଦୂଷଣ। ଆମର ମୁଖ୍ୟତଃ ପ୍ରଦୂଷଣ କହିଲେ ବହୁତ ପ୍ରକାର ଅଛି, ତିନି ପ୍ରକାରଙ୍କୁ ଧରାଯାଏ। ଆଁ ମୂର୍ତିକା ପ୍ରଦୁଷ ଣ ଜଳ ପ୍ରଦୂଷଣ ବାୟୁ ପ୍ରଦୂଷଣ କାରଣ ଏ ଆମ ଜୈବ ମଣ୍ଡଳ ମଧ୍ୟରେ ଆସଛି ତ ଏଇତିନିଟା ହିଁ ଧରାଯିବ। ତ ଆ ଜଳ ପ୍ରଦୂଷଣ ଉପରେ ଆପଣ କିଛି ତମେ କିଛି କହିପାରିବ କି, ମାନେ କିଅ ହୁଏ କଣ କହିପାରିବ କି?
କେମତି କଣ ହୁଏ ତ?
ହଁ କେମିତି କଣ ହୁଏ, କଣ ଅସୁବିଧା, କ୍ଷତି କଣ, ହାନି କଣ ମାନେ କେମିତି ନିବାରଣ କରାଯାଇପାରିବ। ଯେତେ ପ୍ରଥମ ହଉଛି କଣ ହୁଏ ମତେ ଜଳ ପ୍ରଦୂଷଣ କେମିତି ହୁଏ ମତେ ସେଇଟା
ଆଛା ଆମର ଉଁ ଖାସ କରିକି ପାଣି ରେ ଯୋଉଟା ଆମର ପିଇବା ପାଣି ହେଲା। କି ନଦୀ ହେଲା କି ସମୁଦ୍ରରେ ହେଲା ଯ କିଛି ଏମିତି କିଛି ପଦାର୍ଥ ମିଶିଲା ଯୋଉଟା କି ଜଳରେ ଏ ରହୁଥିବା ଜୀବ ମାନଙ୍କ ପାଇଁ ଖରାପ ହେଲା କି ଆମେ ସେ ପାଣି ଟା ପିଇ ପାରିବାନି। ତ ସେଇଟାକୁୁ କହିବା ଆମେ।
ହୁଁ।
ଆଉ କାହିଁକି ହୁଏ ଆମର ଘରର ସବୁ ଖରାପ ଅ ଯୋଉ ବ୍ୟବହାର କରୁଛେ ସେଉଠୁ ଯାଏ ନହେଲେ ଯୋଉ ଚା ଚାଷ ବାସ ହୁଏ ସେଇ ଜଳ ଗୁଡା ଯଦି ଯାଇକି ମିଶିଲା ନଦୀରେ ନହେଲେ ଆମର କଣ କହନ୍ତି କମ୍ପାନୀର ଓଡିଆ କଣ?
ସ ସ ଜ ଯୋଉ ଯୋଉ ଆମର ଶିଳ୍ପ କେନ୍ଦ୍ର
ହ ସେଇଠାରୁ ଯଦି ଆସିଲା ହଁ।
ହୁଁ। ଆପଣ ଯୋଉଟା କହିଲେ ଠିକ୍ କଥା କହିଲେ ଗୋଟେ କଥା ଏଥିରେ ଭୁଲ ରହିଲା କଣ ଚାଷ ଜଳରୁ କିଛି ମାନେ ଦୁଷି ଯା ନଦୀରେ ମିଶେନି ମୁଖ୍ୟତଃ ହଉଛି ଆମର ନଗର ନଗରନିଗମ ଆପଣ ଯୋଉପଟେ ରହୁଚନ୍ତି ସହରାଞ୍ଚଳ ତ ସେପଟୁ ଆସୁଥିବା ଆମର ବର୍ଜ୍ୟବସ୍ତୁ ଏବଂ ଯୋଉ ଶିଳ୍ପ ବଡ ବଡ ଶିଳ୍ପ କାରଖାନା ମଧ୍ୟରୁ ଆସୁଥିବା ତାଙ୍କ ଯୋଉ ବର୍ଜ୍ୟବସ୍ତୁ ଯଉ ଜଳ ଆକାର ରେ ସେ ନଦୀରେ ମିଶିଥାଏ ତା ଜଳୀୟ ଜଳ ସେଠୁ ପ୍ରଦୂଷିତ ହୋଇଥାଏ। ମାନେ ଦୂଷିତ ହୁଏ ଆ ପ୍ରଦୂଷିତ ହଇଥାଏ ଆଚ୍ଛା ଆ ଇଏ ପ୍ରଦୂ ଦ୍ଵାରା କଣ ଅସୁବିଧା ସବୁ ହେଇଥାଏ ମତେ କିଛି କହିବ କି?
ଖାସ୍ କରିକି ତ ଆମର ପିଇବା ପାଣି ଟା ଅସୁବିଧା ହବ ଦେନ୍ ନଦୀ ଜଳ ଭିତରେ ଯୋଉମାନେ ସବୁ ରହୁଥିବେ ଯୋଉ ଜୀବ ମାନେ ତାଙ୍କ ପାଇଁ କି ବ୍ୟସ୍ତ ଆଉ କଣ
ହୁଁ। ଆଚ୍ଛା ଠିକ କଥା କିଇଲ ମାନେ ଆମର ବା ଆମର ଜଳମଣ୍ଡଳ ବା ବାରିମଣ୍ଡଳ ଦୂଷିତ ହବ ଜଳ ମଧ୍ୟ ରହୁଥିବା ଜୀବ ଯେ ମାଛ କଇଁଛ କୁମ୍ଭୀର ସେମାନଙ୍କର କ୍ଷତି ହବ ଏବଂ ଜଳ ଦୂଷିତ ହବା ବିଭିନ୍ନ ରୋଗ ବୈରାଗ ହବ। ଯେମିତି କର୍କଟ ଏବଂ ମାନେ ବିଭିନ୍ନ ପ୍ରକାର ରୋଗ ଯୋଉଟା କି ଉପୁଜିବ। ହଁ କି ଆପଣ ଠିକ ମାନେ ତମେ ଠିକ ଉତ୍ତର ଟା ହିଁ ଦେଲ। ଆକୁ ଏହାକୁ ନିବାରଣ କିପରି କରାଯାଇ ପାରିବ? ହଉ ଠିକ ଅଛି ଠିକ ଅଛି। ଆଉ ମତେ ଲାଗୁଛି ତମକୁ ମାନେ କଣ ମୁଁ ପ୍ରଶ୍ନ କଲା ଯେମିତି ମାନେ ତମକୁ ମାନେ ପାଠ ପଢ଼ଉଚି
ଟିଚର
ହଉ ଠିକ ଅଛି ଠିକ ଅଛି ଆମ ଜଷ୍ଟ ଫ୍ରେଣ୍ଡ ହିସାବରେ ମାନେ ପ୍ରଶ୍ନ ପଚାରୁଚି ଆନ୍ସର ଦେବ ଠିକ ଅଛି ଆଉ ମାନେ ଏବେ ଆ ଏଟାକୁ ନିବାରଣ କରିବା ପାଇଁ କଣ ପଦକ୍ଷେପ କିମ୍ବା କଣ ଜାଣିଛ କିଛି କୁହ?
ନିବାରଣ ମୁଁ ତ କେବେ କରିନି
ଆଚ୍ଛା ଆଚ୍ଛା ଆ ନିବାରଣ ପାଇଁ ଯୋଉ ଆମର ଶିଳ୍ପାୟନ କେନ୍ଦ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯୋଉ ଦୂଷିତ ଜଳ ଗୁରା ଓ ପୁନର୍ବ୍ୟବହାର କରିବା କିମ୍ବା ହଁ ମୁଖ୍ୟ କଥା କରେ ପୁନର୍ବ୍ୟବହାର କରିବା କାରଣ ଅଲଗା ଆଡେ ଛାଡିଲେ ବି ସେ ମୂର୍ତ୍ତିକା କୁ ଯିବ। ମୂର୍ତ୍ତିକାକୁ ହିଁ ଦୂଷିତ କରିବ।
ତାହେଲେ ବନ୍ଦ ହି କରିଦବା କଥା ସବୁ ପୁରୁଣା ଲାଇଫ ଷ୍ଟା ପୁରୁଣା ଜୀବନକୁୁ ପଳେଇବା କଥା।
ହ ମୁଁ ତ ମୁଁ ତ ବହୁତ ମାନେ ସେ ଇଏକୁ ପସନ୍ଦ ଜଙ୍ଗଲରେ ରହିକି ଜିଙ୍ଗାଲାଲା ହୁ କରିବ ଖାଇବା ପିଇବା ରହିବ ଚିନ୍ତା ମୁକ୍ତ ପୁରା
ତମର ତମ ଘର କୁଆଡେ ଟିକେ ଜଙ୍ଗଲ ବଙ୍ଗଲ ଏରିଆରେ
ନା ନା ନା ଆମର ପୁରା ଆମର ପୁରା ମାନେ ଏନ୍ ଚେ ସିକ୍ସଟିନ୍ କପା ସାଇଡ୍ ରେ ପୁରା ସାଇଡ୍ ରେ। ଆମର ଯାଜପୁର ଯାଜପୁର ଯାଜପୁର। ଯାଜପୁର କୁଆଖିଆ ଜାଣିଛ ଆଚ୍ଛା ଯୁ ଆଛା ଦୁ ଦୂତୀଚାନ୍ଦ ଦୂତୀଚାନ୍ଦ ନାଁ ଜାଣିଛ ନା?
ହଁ।
ଦୁତି ଆଚ୍ଛା ସିଏ ହଉଛି ଆମରି ଗାଁ ପିଲା। ଆମର ହଉଛି ଯୋଉ ଗୋପାଳପୁର।
ଆଚ୍ଛା ଆଚ୍ଛା।
ଆଉ ଆପଣ ଭାଉଜ ଘର ଯାଜପୁର। କେଉଁ କେଉଁ ମାନେ ଗାଁ କିମ୍ବା ପାଖାପାଖି ଲୋକମାନେ ଏରିଆ କୁହନ୍ତୁ।
କଣ ସେଟା ବିରଜା ମନ୍ଦିର ପାଖରେ।
ଆଚ୍ଛା ଆଜ୍ଞା ଆଇକି ଆମର ଟାଉନୁ ଯାଜପୁର ଟାଉନ୍ ରେ ହିଁ ଆପ ମାନେ ତମର ଯାଜପୁର ଟାଉନ ସେପଟ ଏରିଆରେ। ଆମର ଏପଟ ଆମ ସେପ ଏଠୁ ବି ବାଇଶ କିଲୋମିଟର ଆମ କଲେଜ କ୍ରସ ହେଇଗଲେ ଯାଇକି ସେଠି ବାହାରିବ। କଥା ବାର୍ତା ହେବା ଆମର ବିଷୟବସ୍ତୁ ନେବା ଠୀକ ଅଛି। ହେଁ ହେଁ ଆଛା ଆଉ ଯୋଉ ବାୟୁ ପ୍ରଦୂଷଣ ବିଷୟରେ ଟିକେ ମତେ କିଛି କହୁନା ତମେ କଣ ଜାଣିଛ। ହ୍ୟାଲୋ।
ଏଇଟା ତ ଜଣା ହିଁ ଥିବ ଆମର ଆ କଣ
ହଁ ବାୟୁ ପ୍ରଦୂଷଣ ବିଷୟରେ କିଛି କହୁନା ହୁଁ ହୁଁ ଶୁଭିଲା ଏଥର।
ଆମର ଯେମତି କହିଲନିକି ମିନି ଅ ଏ ଯୋଉ ଶିଳ୍ପ କେନ୍ଦ୍ର ସେଉଠୁ ଧୂଆଁ ବାହାରେ ଖରାପ ଜିନିଷ। ଏଠି ଚଢକି ଆ ଆମ ଘରେ ଯଦି କହିବା ଯଦି କିଛି - ଖରାପ ଆବର୍ଜନା କୁ ଜଳଉଛେ ପ୍ଲାଷ୍ଟିକ ହେଇଗଲା ସେ ଧୁଆ ବାହରିକି
ହୁଁ।
ଆଉ ଯୋଉମାନେ ଯୋଉ କଣ ସେଟା କରନ୍ତି ସିଗରେଟ ଟାଣିକି।
ହୁଁ। ବହୁତ ବଢିଆ ପଏଣ୍ଟ ପୁରା କହିଛନ୍ତି ଏଇଟା କିଏ କୁହନ୍ତି ନା ଠିକ କଥା ପୁରା କହିଛନ୍ତି।
ଯୋଉଟା କି ମତେ ବହୁତ ଘୃଣା ଲାଗେ ସିଗ୍ରେଟ ଟିକେ ଆଣେ ଇଚ୍ଛା ହବ ତାକୁ ଯାଇ ଗୋଟେ ଚାପଡା ବସେଇ ହବ କାରଣ ତା ପାଖରେ ପାଖରେ ଯିଏ ଟାଣେ ଆମକୁ ସେଇଟା ବେଶୀ ଖରାପ।
ସମାନ କଥା ମତେ ବି ସେଇ ଭଳିଆ।
ହୁଁ।
ଆଚ୍ଛା ତାହେଲେ ଠିକ ପୁରା ହବ। ଆଉ ଆମର ରହିଲା ଯୋଉ ଆମର ବିଦ୍ୟୁତ ଉତ୍ପାଦନ ପାଇଁ ଯୋଉ କୋଇଲା ଜାଳ ହଉଛି ତ ସେଥିପାଇଁ ଏବଂ ଯାନ ଯାନବା ଯାନବାହାନ ଚାରି ଚକିଆ ଦୁଇ ଚକିଆ ମାନେ ନିର୍ଗତ ହଉଥିବା। ତ ଇଏ ହଉଛି ସତେଇଶ ପ୍ରତିଶତ ପ୍ରଦୂଷଣ ଆଉ ଆମର ଯୋଉ ବଡ ଉଁ। ଜୋଗ୍ରାଫି ରେ ଭୂଗୋଳ ଭୂଗୋଳ ଭୂଗୋଳ ନା ନା ମୁଁ ଭୂଗୋଳ ରଖିଥିଲି ମାର୍କ ଭଲ କିନ୍ତୁ ଅସୁବିଧା କଣ ହେଲା ମୋର ଅକ୍ଷରଟା ବହୁତ ଖରାପ। ଅକ୍ଷରଣ
ଏ ହେ ପୁଅ ମାନଙ୍କର ସବୁବେଳେ ଅକ୍ଷର ଖରାପ।
ଅକ୍ଷର ଖରାପ କଣ କରିବା ଯୋଉଟା ଯୋଉଟା ଭାଗ୍ୟରେ ଥିବ ସେଇଟା ହବ କହିଲେ କଣ ହବ। ମାନେ କଣ କୁହନା କେମିତି ଜଲଦି ସାରିକି ଆସେନି।
ହୁଁ।
ଆ ସେ ତମେ ସେଇ ବିଷୟରେ କହିବ ମାନେ ହେଲା ମତେ ଲାଗୁ ଯେମତି ମୁଁ ତ ଜଜମେଣ୍ଟ କରୁଛି ଗୋଟେ ଭଲ ଲାଗୁନ ଅଲଗାଁ ବିଷୟରେ କଥା ହେବା।
ନା ନା ଚଳିବ ମତେ ନୂଆ ଜିନିଷ ଜାଣିବା ମିଳୁଛି। ନୂଆ ଜିନିଷ କଣ ସରି ମୁଣ୍ଡଟା ପାଗଳ ହେଇଗଲାଣି।
ଆଚ୍ଛା ତମକୁ ସିନେମା ଦେଖିବା ପସନ୍ଦ?
ବହୁତ।
ଏ ତମ ପ୍ରିୟ ଅଭିନେତ୍ରୀ, ମା ଯ ପସନ୍ଦ କରୁ
ମୋର ସେମିତି କିଏ ପ୍ରିୟ ନୁହନ୍ତି। ହୁଁ ହ
ତଥାପି କିଏ ଗୋଟେ ମାନେ, ତମେ କିଏ ଗୋଟୋନେ ଯାହାକୁ ତମେ ବହୁତ ପସନ୍ଦ କରୁଥିବ, କି ଯୋଉ ମାନେ ତମ ଆଇଡଲ ଥିବ କିମ୍ବା ଅଭିନେତ୍ରୀ କିମ୍ବା ଅଭିନେତା।
ମତେ ସବୁ ଭଲ ଲାଗନ୍ତି ହ।
ଥିବ ଯେ ମାନେ ଜଣଙ୍କ ନା
ଓହୋ ତଥାପି ଯଦି କହିବି ସାରୁ ଖାଁ ଖନ୍ ଆଉ ସଲମାନ ଖାନ୍ ଟିକେ ବେଶୀ ଭଲ ଲାଗନ୍ତି। ତାଙ୍କ ତାଙ୍କ ସେ ଟାଇମ ରେ, ଆଗରୁ ନାଇଣ୍ଟିନଟାଇମ ରେ
ଆଚ୍ଛା।
ଆଉ ସେମିତି ପ୍ରିୟ ମୋର କେହି ନାହାନ୍ତି। ମତେ ସବୁ ଭଲ ଲାଗନ୍ତି।
ଆଚ୍ଛା ମୋର ତ ତାହେଲେ ତମର ଉତ୍ତର ଭାରତ। ଆଉ ମୋର ଟିକେ ଦକ୍ଷିଣ ଭାରତ। ଦକ୍ଷିଣ ମୋର ଟିକଏ ଦକ୍ଷିଣ ଭାରତରେ ପସନ୍ଦ। ମୁଁ କାରଣ ବହୁତ ଆଉ ମୋର ମୋର ମୋର ପସନ୍ଦ ଆକ୍ଟର ହେଉଛି ଜଣେ କିଏ ରାମ ପୁଥିନନୀ ଆଉ ଜଣେ ହେଉଛି ମହେଶ ବାବୁ।
ଆଚ୍ଛା ହଁ ମତେ ବି ମହେଶ ବାବୁ ବହୁତ ବଢିଆ ଲାଗେ।
ଆଉ ରାମ ପୁଥାନାନୀ ଆଉ ତା ଟିକିେ ମାନେ ଲୁକ୍ସ ତମର ବହୁତ ପସନ୍ଦ।
ବଢିଆ ଲାଗେ।
ନାଚିଲେ ଷ୍ଟାର୍ ହଁ ସିଏ ବି ଭଲ ତାର ବି ମାନେ ଭଲ ଭଲ ଫିଲ୍ମ କହୁଥିଲେ ତା ଫାଷ୍ଟ ପ୍ରଥମ ଫିଲ୍ମ ମଖି ଦେଖିଥିଲି।
ମଖି ହଁ ସେଇଟା ଛୁଆ ବେଳେ ଦେଖିଥିଲେ ଆମ
ସେ ବହୁତ ଇମୋସନେଲ କରୁଥିଲା। ମତେ ଖାଲି ଗୋଟିଏ ସିନ ମାନେ ଟ୍ରୋମା ରହିଗଲା କଣ କୁହନି ମାନେ ସେ ଝିଅ ଟା ତାପରେ କଣ କରୁଥେ ମ୍ୟାରେଜ କରିଥିବ ନା କରିନଥିବ ତମେ ଏତେ ପଳେଇା ଏତେ ଦୁଃଖ ରହିଲା ସେ କଣ କରୁଥିବ। ଏ ଟ୍ରୋମା ଗୋଟେ ଛୁଆ ଦିନ ରହିଲା ମୋର।
ହଁ। ହଁ। ତ ତମକୁ ଏଇ ମୁଭି ଫିଲ୍ମ ବଗେରା ଭଲ ଲାଗେ ଦେଖିବାକୁ କି ନହିଁ?
ବହୁତ, ବହୁତ, ବହୁତ, ମାନେ ବହୁତ କ୍ରେଜି। ବିଶେଷ କରି ସାଉଥ ଫିଲ୍ମ। ମୁ ନର୍ଥ ଫିଲ୍ମ ଦେଖନି। ଓଡିଆ ଫିଲ୍ମ ଦେଖନି।
ଆଉ ହଲିଉଡ ବାହାର?
ହଁ ହଁ ମତେ ହଲିଉଡ ର ଗୋଟଏ କ୍ୟାରେକ୍ଟର ବହୁତ ଭଲ ଲାଗେ। ଯୋଉ ଯୋଉ ଆମର ଯେ ଚନ୍ଦା ହେଇଟ କି ଡାଉନସର ନା କଣ ମନ ପଡୁନି ତା ନା ଜନି ଡାଉନ୍ସନ୍ ନାଁ କଣ ନା। ରଖିଛି କୁହ ଯା କୁହନ୍ତି ଆ ସିଏ ଆଉ ଡେଡବୁଲ ଡେଡପୁଲ। ତମ ଡେଟବ୍ଲୁ ୱାନ ଟୁ ତ ମର ଭଲ ଭଲାଗାର ଯୋଉତଟା ମାନେ ଡାଇଲଗ୍ ବରା ଅଛି ବହୁତ ଭଲ ଲାଗେ ଯେମିତି କି
ସିରିଜ ଦେଖ କି ନାଇଁ?
ୱେବ ସିରି୍ଜି ନା।
ଆଉ ମୁଁ ତମକୁ ରେକମେଣ୍ଡ ଯଦି କରିବି ତମେ ସାଇଫଏ ଜନତ କଣ ଓଡିଆରେ କୁହନ୍ତି। ହଉ ଫ୍ରମ ଗୋଟେ ବି ବାହାରିଛି ଟିକେ ବେଶୀ ଚାଲିଛି ଏବେ ଶୁଣିଛ? ଥିବ ସେଇଟା ଦେଖିବ।
ଗୋଟେ ଫର୍ମ ଫର୍ମ ନା କଣ?
ଫର୍ମ ଖାଲି ନା ଟା। ନା, ନା, ନା, ମୁଁ ବି କି ଡ୍ରାମା ମତେ ପସନ୍ଦ ନୁହଁ ଟେନସନ ନିଅନି।
ମତେ ସେ କୋରିଆନ୍ ଲୋକରେ କଣ ଦେଖା ଯାଆନ୍ତି, ମାନେ ଗୋଟେ ହେଁ ଚାଇନା ଲୋକ ବଡ-ବଡ ନାକ ସେ କଣ ସବୁ? ସବୁ ଭଲ ଲାଗେ ଯୋଉ ଝିଅ ପିଲା ବି ଟି ଏସ୍ ଏତେ ଫ୍ୟାନ୍ ସବୁ।
ସବୁ ପିଲା ନୁହଁ ମୋତେ ପସନ୍ଦ ନୁହଁ।
ଲିଟେରାଲି ମୋତେ-ମୋତେ ବି ଟି ଏସ୍ ବାଲା ମୋତେ ଦେଖାହୁଅନ୍ତି ଝିଅ ପିଲା ଭଳିଆ ମୋତେ ପୁଅ ପିଲା କମ୍ ଲାଗନ୍ତି। ଆଉ ତମ ତମକୁ ବି ମୁଭି ବହୁତ ପସନ୍ଦ ନା କଣ?
ହଁ ମୁଁ ଦେଖେ ମୋ ଦ୍ଵାରା ଯେତେ ହେଇପାରେ ମୁଁ ଦେଖେ ଆଉ।
ନା ମୋତେ ସାଉଥ ଫିଲ୍ମ ମୋତେ ନର୍ଥ ଆଉ ହିନ୍ଦୀ ଫିଲ୍ମ ସାଉଥ ଫିଲ୍ମ ବହୁତ ପସନ୍ଦ ବହୁତ ଫିଲ୍ମ ଦେଖିଦେଇଛି ମୋର ଚାରି ବର୍ଷ ପାଞ୍ଚ ବର୍ଷ ଖାଲି ଫିଲ୍ମ- ଫିଲ୍ମ ରେ ପଳେଇଛି।
ଏବେ ନାନୀର ରସେଣ୍ଟ କଣ ପାରାଡାଇଜ୍ ନା କଣ ବାହାରିଛି?
ହଁ-ହଁ-ହଁ ସେଇଟା ଫ୍ଲପ୍ ହେଇଛି। ଯି ବୋଧେ ସେ ଫିଲ୍ମ ଟା ମୋତେ ଲାଗୁଛି ମାନେ ଯାହା ରିଭ୍ୟୁ ଦେଖୁଥିଲି ତେଲୁଗୁରେ।
ଓ ହୋ।